ହଁ ଭାଇ ଶ୍ରୀକାନ୍ତ ଭାଇ କୁହନ୍ତୁ ହ୍ୟାଲୋ ଶ୍ରୀକାନ୍ତ ଭାଇ।
ଏବେ କଣ କେମିତି ଅଛ?
ଏବେ ଭାଇ ଭଲ ଅଛି ଆଉ ଆପଣ ଭଲ ଅଛନ୍ତି ତ?
ହଁ ସେଭଳିଆ ଟିକେ ଦୁଃଖ କଷ୍ଟରେ ଚାଲିଛି ଆଉ।
ଆଜ୍ଞା ମନ ତ ସେଇଭଳିଆ ଦୁଃଖ କଷ୍ଟ ଆଉ ରହିବ ତ ନାଇଁ ଭାଇ ଆଜି ଆମର ଛୁଟି ଅଛି ତ ମୁଁ ସେଥିପାଇଁ କୁଆଡେ ଯାଇନି।
ଆ ଯୋଜନା କରିନାହାନ୍ତି। କୌଣସି ଜାଗାକୁ ମାନେ ବୁଲିବାକୁ?
ଆରେ ଦେଖୁଛନ୍ତି ତ ପାଗ କୋଉଁ ଭଳିଆ ରହୁଛି। ଖରା କେତେବେଳେ ହଉଛି ଜୋର ହେଇଯାଉଛି? କେତେବେଳେ ଅନ୍ଧାର କରି ଦଉଛି ବର୍ଷା ଆସିଲା ପରେ ଏଇଭଳିଆ ପାଗରେ ଯିବାକୁ ଯେତିକି ଇଛା ହଉଛି ସେତିକି ବି ଇଛା ହଉନି।
ନାଁ ସେତେ ଟା ସତ୍ୟ କିନ୍ତୁ ସବୁବେଳେ ଗୋଟେ ଯାଇ ଗୋଟେ ଜାଗାରେ ରହିଲେ ଆମର ମାନେ ଯେକୌଣସି ନିଶ୍ଵାସ ପ୍ରଶ୍ୱାସ ମାନେ ବାୟୁମଣ୍ଡଳ ଗୋଟିଏ ପାଇବା ସେଥିପାଇଁ ଆମେ ସବୁ ଜାଗାକୁ ଭ୍ରମଣ କଲେ ଆମର ମୁଣ୍ଡ ସ୍ଥିତି ଆଉ ସବୁବେଳେ ମାନେ ଭଲ ରହିବ କିଏ ଆମକୁ ମନୋରଞ୍ଜନ ଲାଗିବ
ହ ଏ ତ ଆପଣ ଯୋଉ କହୁଛନ
ଆଜି କଣ ଖାଇଚ?
ସୋୟାବିନ ତରକାରୀ ଆଉ ଭାତ। ସୋୟାବଡ଼ି ତରକାରୀ ସୋୟାବଡ଼ି ତରକାରୀ ସୋୟାବଡ଼ି ତରକାରୀ ଆଉ ସୋୟାବଡି ତରକାରୀ ଆଉ ଭାତ ଖାଇଛି।
ଆ ଭଲ ତ ସୋୟାବିନ ଟା ହଉ ଚି ସବୁ ଭିଟାମିନ ସବୁଠାରୁ ସୋୟାସବିନରେ ବହୁତ ମାନେ ପ୍ରୋଟିନ ଭିଟାମିନ୍ ଅଛି କି କି ଆମେ ଖାଉନା କି ସେଥିପାଇଁ ମାନେ ସ୍କୁଲ ମାନଙ୍କରେ ସୋୟାବିନ୍ ବେଶୀ ଦିଆଯାଏ। ପ୍ରାଥମିକ ସ୍କୁଲ ମାନଙ୍କରେ ଏହି ଖାଦ୍ୟ ଦିଆଯାଏ।
ହଁ ଭାଇ ସେଟା ତ ଠିକ କହୁଛନ୍ତି।
ସୋୟାବିନ ଟା ଦେଖିବେ ସୋୟାବିନ ସୋୟାବିନର ଆକାର ଦେଖିବେ ଯୋଉଠି ଯେକୌଣସି ଗୋଟେ ଦୋକାନ କି ବଜା ଜାଗାରେ ମିଳୁଥିବ ଛୋଟ ଆକାର ସେଇଟାର ବହୁତ ମାନେ ଇଏ ଲାଗିଥାଏ ଟେଷ୍ଟି ଲାଗିଥାଏ ସେଇଟା। ଆଉ ବହୁତ ମାନେ ଆଁ ମାନେ ରୋଷେଇ କଲା ବେଳେ ରାନ୍ଧିଲା ବେଳେ ବହୁତ ଭଲ ଲାଗେ। ଖାଇଲାବେଳେ ମୁଁ ବି ସପ୍ତାହରେ ମୁଁ ବି ଗୋଟେ ସପ୍ତାହରେ ସୋୟାବିନ ଥରେ ଦିଥ ଥର ଭୋଜନ କରେ।
ହଁ ସେଟା ତ ଠିକ ଆଉ ଆପଣ ଏବେ କଣ କରୁଛନ୍ତି ପଢାପଢି କରୁଛନ୍ତି ନା ଜବ? କୌଣସି କାର୍ଯ୍ୟ କ୍ଷେତ୍ରରେ ଅଛନ୍ତି?
ଏବେ ଗୋଟେ ମାନେ ଗଭ ଗଭରର୍ମେଣ୍ଟ ଜବ ପାଇଁ ଏବେ ମାନେ ମୁଁ ଇଚ୍ଛୁକ ଅଛି ଯେ କରିବା ପାଇଁ କିନ୍ତୁ ରୁ ମତେ ସମୟ ମାନେ ସମୟ କି ଘରର ସମସ୍ୟା ଇଏ କରିକି ଆଉ ହେଇ ପାରିବ ନାହିଁ କାହିଁକିନା ମୁଁ ଆଉ ଯେକୌଣସି ଗୋଟଏ ଜାଗାରେ ନିୟୋଜିତ ଭାବରେ କାମ କରିକି ସେଥିରୁ ଘରକୁ ଦେଇ ନିଜକୁ ରଖିକି ତାପରେ ମୁଁ ଚେଷ୍ଟା ଚଲେଇବି ଯେ ଘରୋଇ ହଉ କି ଆମର ପ୍ରାଇଭେଟ ହଉ କି ଗଭରର୍ମେଣ୍ଟ ହଉ ମାନେ ଯେକୌଣସି ଆମେ ସମସ୍ତେ ଯଦି ଗଭରର୍ମେଣ୍ଟ ବା ଗମେଣ୍ଟ ଉପରେ ଜବ ରେ ଆମେ ନିର୍ଭର କରିବା ସେଟା ମାନେ ଉପଯୁକ୍ତ ନୁହେଁ ଅସମ୍ଭବ। କାହିଁକିନା ଘ ଗ ଗବେରମେଣ୍ଟ ଘରୋଇ ଯୋଉ ଚାକିରିରେ ବହୁତ ପାର୍ଥକ୍ୟ ଥାଏ। ଏବେ ସମାଜରେ ଗମେଣ୍ଟ ଚାକିରିୀ କରିବା ବହୁତ କଷ୍ଟ। ସମାଜରେ କାହିଁକି ନା ସମସ୍ତେ ମାନେ ଗଭର୍ଣମେଣ୍ଟ ଚାକିରୀ କରିବା ପାଇଁ ବହୁତ ଇଚ୍ଛୁକ।
ହ ସତ ଯଉ କହୁଛ ଠିକ ରହୁଛି। କାରଣ ସରକାରୀ ଚାକିରିରେ ଟିକେ ଗୋଟେ ସ୍ଥାୟୀ ରହୁଛି। କିନ୍ତୁ ଏବେ ଘରୋଇ ସଂସ୍ଥା ଯୋଉ ଭଳି ହେଲାଣି ସେ କଣ ସ୍ଥାୟିତ୍ଵ ନାହିଁ ସତ କଥା କହିବାକୁ ଗଲେ। ସେଥିପାଇଁ ଆଜିକାଲି ବହୁତ ସାରା ପିଲା ବହୁତ ସାରା ପିଲା ଯୋଉମାନେ କି ଏ ସରଫାଇ ହ, ଘରୋଇ କମ୍ପାନୀ ରେ ଚାକିରି କରୁଛନ୍ତି। ଫିର୍ ବି ସେ ସରକାରୀ ଚାକିରି ପାଇଁ। ନିଜକୁ ନିଜର ଗୋଟେ ଯୋଜନା ଚଲେଇଛନ୍ତି ଯେ
କାହିଁକି ନା, ଘରୋଇ ସଂସ୍ଥା ମାନଙ୍କରେ ବହୁତ ଭଲ ବି ଅଛି। ବହୁତ ତାର ତିନି ଗୁଣ ଖରାପ ଅଛି। କାହିଁକି ନା ଅର୍ଥ ରାଶି ଠିକ ଭାବରେ ନ ମିଳିବାରୁ ସେଥିପାଇଁ ସିଏ ଖୋଜନ ନ୍ତି, ଆଉ ସବୁବେଳେ ଗଭର୍ଣ୍ଣମେଣ୍ଟ ଚାକିରି କରିବାଟା ଆମ ପାଇଁ ଗୋଟେ ଲ ମାନେ ମାନେ ଲକ୍ ମାନେ ଭଗବାନଙ୍କର ଇଏ ଥାଏ। ଯଦି ନହବା କରିପାରିବାନି। କିନ୍ତୁ ଆଜି ଆଜିକାଲିରେ ଗୋଟେ ଗଭର୍ଣମେଣ୍ଟ ଚାକିରୀ କରିବାଟା ଯାହା କାହିଁକି ନା ବଡ ବଡ ମୁଁ ଦେଖିଥିଲି। ଦୁଇ ତିନି ବର୍ଷ ପୂର୍ବରୁ କରୋନା ବେଳେ ଯେତେବେଳେ ମହାମାରୀ ରୋଗ ଆସିଥିଲା। ବଡ ବଡ ଚାକିରୀ କଲେକ୍ଟର ଯେ କି ପୋଲିସ ଅଧିକାରୀର ଅଫିସର। ଯେ କି ଯେକୌଣସି ଗଭର୍ମେଣ୍ଟ ଚାକିରୀ ମାନେ ସ୍ୱାସ୍ଥ୍ୟ ବିଭାଗର। ମାନେ କୁ ଆଉ ଆଉ ର ଅର୍ଥ ରାଶି ମାନ ବ୍ୟାମ ମାନେ ବ୍ୟାଙ୍କ ର କର୍ମଚାରୀ ମାନେ ସେଠି ଡିଜାଇନ୍ ମାନେ ସେଠି ମାନେ ସେଇଥିରୁ ସେ କାମ କରିକି। ସେଥିରୁ ବାହାରିକି ମାନେ ଦୁନିଆ ମାନେ ସମାଜରେ ମାନେ ତାଙ୍କର ନିଜର ଘରୋଇ କମ୍ପାନୀ ବା ବିଗ୍ନେସ୍ ଟା ଆରମ୍ଭ କରିଥିଲେ। କାହିଁକି ନା, ଏବେ ପି ସି ଯୋଉ କଲେଟର ଚାକିରି ମାନେ ଛାଡିକି ରାଜନୀତିକ ଦଳରେ ପସୁଛନ୍ତି, କାରଣ କଣ ମୁଁ ଜାଣିନି। କିନ୍ତୁ, ମୁଁ ଏଇଟା ଦେଖୁଛି ବହୁତ ସମାଜରେ।
ସେଟା ତ ଆପଣ ଯୋଉ କହିଲେ। ସେଟା ବି ମୁଁ ଅବଶ୍ୟ ସେଇ ବିଷୟରେ ବେଶି ଜାଣିିନାହିଁ। କିନ୍ତୁ, ଏବେକା ଯୋଉ ଅତ୍ୟାଧୁନିକ ଯ ଅତ୍ୟାଧୁନିକ ହେ ଯୋଉଟା ଆମର ଅତ୍ୟାଧୁନି ସବୁ ଅତ୍ୟାଧୁନିକ ହେଇଗଲାଣି ଯେ, ଘର ସଂସ୍ଥାରେ ବି ବହୁତ ସାରା ରୋଗୀ ଯୋଉ ସ୍ଥାୟିତ୍ୱ ଆସିପାରୁନାହିଁ। ହଁ ଏମିତି ବି କିଛି ବି ରହିଛି ଯୋଉମାନେ ଯୋଉ ଆମ ଘରେ ସଂସ୍ଥା ରହିଛି। ଯୋଉମାନେ ଆମ ମାନଙ୍କୁ ବହୁତ ଭଲ ଅର୍ଥ ରାଶି ଦଉଛନ୍ତି। ଯୋଉଟା କି ସରକାରୀ ସଂସ୍ଥାରେ ମଧ୍ୟ ମିଳୁନାହିଁ। ଅଛି ବହୁତ ସାରା ଆଉ ଘରୋଇ ସଂସ୍ଥା କି ନ୍ତୁ, ଗୋଟେ ହଉଛି ସ୍ଥାୟୀ ଯୋଉଟା ହଉଛି ସ୍ଥାୟୀ ଅ ସେଇଠି ମୁଁ ସ୍ଥାୟୀ ଭାବରେ ରହିପାରିବି। ସେଇଟା ଆଜିକାଲି ସମୟର ବହୁତ୍ ସରା ହେଇପାରୁନାହିଁ।
ଆଉ ରହୁଛି ଗୋଟେ ଘରୋଇ କମ୍ପାନୀର ଗୋଟେ କଥା ରହୁଛି।
ଆମେ ଏବେ ଏ ଗୋଟେ ଜାଗାକୁ କୁ, ଗଲେ ଦୁଇରୁୁ ତିନି ଜଣ ସାଙ୍ଗ। ମିଶିକି ଗୋଟେ ତୀର୍ଥ ସ୍ଥାନକୁ ଯାଇ ଥିଲୁ ତୀର୍ଥ ସ୍ଥାନରେ ଫେରିବାରୁ ଓ ସେଥିରେ ସବୁ ଦେଖିଲୁ ମାନେ ତୀର୍ଥ ସ୍ଥାନ ବି ଅଛି। କିନ୍ତୁ, ସେଠି କିଛି ମାନେ ବି ମାନେ ବିବାହିତ ନହଇଥିବା ପୁଅ ଝିଅ ମଦ୍ୟପାନ ଯେକି ଅନନ୍ୟ କାର୍ଯ୍ୟ କର୍ମ ଦେଖିଲୁ। କିନ୍ତୁ ସେଠି ଆମକୁ ଭଲ ଲାଗିଲାନି। କିନ୍ତୁ ତାଙ୍କୁ ଭଲ ଲାଗୁଛି ଯିଏ କି ମଣିଷ ଯେ କି ଏତେ ମଣିଷ ତଳକୁ ତୀର୍ଥ ସ୍ଥାନକୁ ବି ମାନୁନାହାନ୍ତି କାହିଁକି ନା ଏବେ ସମସ୍ୟା ବହୁତ ଯେକି ମାନେ ଚଳିବା ଟା ବହୁତ କଷ୍ଟ ଆଉ ସିଏ ଭାବନ୍ତି ନିଜକୁ ମାନେ ମୁଁ ବହୁତ ବଡ ସେଥିପାଇଁ ଅଙ୍କ ଦିଏ ସେଥିପାଇଁ ସବୁବେଳେ ଆମେ ନିଜକୁ ନିଜେ ଜଗିବାକୁ ପଡିବ। ଆଉ ନିଜକୁ ନିଜେ ଇଏ କରିବା ଆଉ ଲୋକମାନଙ୍କର କଥା କୁ ଆମେ ଯଦି ଶୁଣିକି କି ଲୋକମାନଙ୍କର କାର୍ଯ୍ୟଗତ ଦେଖିକି ଯଦି ଆମେ ହେଇ ଯିବା ସେଟା ହଉଛି ଭୁଲ ନିଜ ବ ରାତିରେ ନିଜ ବାହାବଳରେ ଯେତିକି ଯିବାଟା ସେଇଟା ହେଉଛି, ନିଜ ପାଇଁ ଦନ୍ୟ
ହଁ ତ ସେଟା ତ ଠିକ ଆମେ ଯଦି ଅନ୍ୟ ଭରସାରେ ପଳେଇବା ଯଦି ଆମର ସେ ଯେତିକି ଆମେ ସେତିକି କାର୍ଯ୍ୟକ୍ଷମତା ନଥିବ, ତେ ଆମେ ସେଇଠି ପହଞ୍ଚି ସାରିଲା ପରେ ଆମେ ପଛକୁ ଫେରି ପାରିବା ନି, ଆଗକୁ ଯାଇପାରି ଯୋଉା ସେଠି ପିକି ରହିିବ ଯୋଉଟା କି ବହୁ ଅସୁବିଧା
ହୁଁ ତାପ ଆଜି କାଲି ତ ସମସ୍ୟା ବହୁତ ଦେଖୁଥିବେ ମାନେ ପୁଅ ଯଦି ଗୋଟେ, ପାଠ ସାଠ ପଢିକି ଗୋଟେ ଭଲ ମଣିଷ ହଉଛି ଯକି ଅର୍ଥଟା ସେ କମ ଅଛି, ଯକ ଝିଅ ଝିଅ ମିଳୁନାହାନ୍ତି କାହିଁକି ନା ଆଜିକାଲି ଝିଅ ମାନେ ଚାହୁଁଛନ୍ତି ବହୁତ ପଇସା ରୋଜଗାର ଆଉ ବାହାରେ ରହିଥିବା ଦରକାର ବାହାର ରାଜ୍ୟରେ ସେଥିପାଇଁ ଭାବନ୍ତି, କିନ୍ତୁ ସେତେବେଳେ ଆମ ରାଜମାନେ କି ଆମ ବାପାମାନେ ମାନେ ଜଣେ ଏଇ ବିଲ ଏଇ ଜମିରୁ ଚାଷ ଫସ କରିକି ଯେକି ସେଇଥିରେ ଆଠ ଜଣ ଦଶ ଜଣ ପରିବାର ବସିିପଥିଲା ଏବେ ଘରେ ସମସ୍ତେ ରୋଜଗାର କରି ବି ଅର୍ଥ ରାଶି ବଢି ପାରୁନି କାରଣ
କାରଣ ଦେଖନ୍ତୁ ସାଧାରଣ ରଇଛି ସେତେବେଳେ ଆପଣ ଯୋଉ କହିଲେ, ଆମ ଜେଜେ ବା ଜେଜେ ଆକା ବାପାଙ୍କ ସମୟରେ ଲୋକଙ୍କ ଆବଶ୍ୟକତା କମ୍ ଥିଲା ଏବେ ଲୋକଙ୍କର ଆବଶ୍ୟକତା ଅଧିକ ବଢିଯାଏ, ଯେମିତି କିି ଆମେ ସାଧାରଣ କହିବା ଗୋଟେ ମୋବଲ ଆ ଆଗୁ ଏତେ ସମସ୍ତଙ୍କରେ, କଣ ମୋବାଇଲ ବୋଲି ଗୋଟେ କିଛି ଥିଲା ଆମେ ଯଦି ଦେଖିବା ଆମେ ନିଜେ ଛୋଟବେଳେ ବି ଜାଣିିନଥିଲେ ମୋବାଇଲ ବୋଲି କିଛି ଅଛି ଗୋଟେ
ନାଇଁ ସେତ ତ ଠିକ ଆମ ନାଇଁ ଏବେ ତ ଠିକ ସେଟା ତ ଯାହା ତ କହିଲ ଠିକ କିନ୍ତୁ ଏବେ ତ ମାନେ ଟେକ୍ନୋଲୋଜି ଉପରେ କି ବିଭିନ୍ନ ରୋଗ କାନ୍ତ କି ଯେକୌଣସି କା ରେ ବହୁତ ଆମେ ଜଡ଼ିତ ହେବେ ଆମେ ଯେ ଚ ଯଉଛୁ ଦରେ ଆମେ ଚାଲିଛି ଆମେ ସେଇଟା ଚଳିବାକୁ ବାଧ୍ୟ ଆଗେ ଚିଠି ଆସୁଥିଲା ପୋଲରେ ଯଏ କି ଆମ ଘରକୁ ଯକି ବାହାର ରାଜ୍ୟରେ କି କାମ କରୁଥିଲେ, ଚିଠି ଆସୁଥିଲା କି ପଇସା ଆସୁଥିଲା ମାନେ ମାନେ ପୋଷ୍ଟଲ ମାଧ୍ୟମରେ ସେ ବହୁତ ସେତେବେଳେ ବହୁତ ସେଟାକୁ ଦେଖିବାକୁଲେ, ବି ବହୁତ ମାନେ ଠିକ କି ନ୍ତୁ ସେତେବେଳେ ପଇସା ଆସୁ ଆସୁ ଗୋଟେ ବେମାର ପଡିଥିଲା ଔଷଧ କିଣି ଖାଇବା ପାଇଁ, ପଇସା ଆସୁ ଆସୁ ଆଠ ଦିନ ଦଶ ଦିନ ଲାଗୁଥିଲା ହ ଏବେ ଗୋଟେ ସେକେଣ୍ଡରେ ପଇସା ଆପଣ କରିପାରିବେ, କିନ୍ତୁ ତଥାପି ମାନେ ଯେତେ ଟେକ୍ନୋଲୋଜି ବ୍ୟବହାର ଆମକୁ ସହଜ ହେଲାଣି, କିନ୍ତୁ ମଣିଷ ଚାହୁଁଛି ଆଉରି ଟେକ୍ନୋଲୋଜି ସହଜ ହଉ, କିନ୍ତୁ ଆମେ ନିଜକୁ ନିଜେ ଆୟୁଷ କମୀ ଆସୁଛି ଆଉ ଆମେ ନିଜକୁ ଦିନ ଦୈନନ୍ଦ ମାନେ ଦିନକୁ ଦିନ ମୂର୍ଖ ହେଇ ଆସୁଛୁ।
ସେଇଟା ଆମର ଏବେ ସମ୍ବଲପୁର ଥିଲା, ସେ କୃଷି ଉପରେ ଏକ ନିର୍ଭର କେ ରହେ ଏ ଗୋଟେ କାହା ବିଷୟରେ ନିର୍ଭରତା ଆମ ଉପରେ ରହିଛି, ଆଉ ଯାହା ବିି କିଛି ଦର କେତେବେଳେ କ'ଣ ହାତ ପାଖରେ ଦରକାର ଆମେ ଖୋଜୁଛୁ।
ଅ ଯୋଉଟା କି ଆମ ମାନଙ୍କ ଅଳସୁଆ ଟାଇପ ର କରିଦଉଛି, ସେଥିପାଇଁ ଆମ ମାନଙ୍କର ଦେହ ବି ଯଦି ଆମେ ଗୋଟେ ଜିନିଷ ସବୁ ସବୁବେଳେ ଚାହିଁବା ମୋ ହାତ ପାଖରେ ମିଳୁ। ଆଉ ଯୋଉଟା ଆଗରୁ ମତେ ଗୋଟେ କିଲୋରୁ ଦୂରକୁ ଯିବାକୁ ପଡୁଥିଲା ଜିନିଷଟା ଆଣିବା ପାଇଁ ଆସି ଯଦି ମୁଁ ଏବେ ଖୋଜିବି ମୋ ହାତ ପା ରେ ମିଳିବ ବୋଲି, ମତେ ବି ମୋ ହାତ ପାଖରେ ମିଳେ କୁହନ୍ତି କି ସେ ତାର ତ ଅର୍ଥ ରାଶି ମତେ ଖର୍ଚ୍ଚ କରିବାକୁ ପଡିବ ନା ନାହିଁ।
ହୁଁ, ତାପରେ ଦୁଇରେ ହଉଛି ତାପରେ ହଉଛି କଣ ଦେଖନ୍ତୁ ଘର ମାନଙ୍କରେ ଆମେ ବାହାରେ ରହିଲୁ, ଆମେ ବାହାର କି ଘରଠାରୁ ଦୂରେଇ ରହିଲୁ, କିନ୍ତୁ ଘରେ ଯୋଉଥିବା ଯେ କିି ଗୃହିଣୀ ମାନେ ସେମାନେ ଆଗେ ବହୁତ କାମ କରୁଥିଲେ, ଯିଏ କିି ଯେତେବେଳେ ତିନି ଚାରି ଜଣ ଛଅ ଜଣ ପରିବାର ପୋସି ପାରୁଥିଲେ ସେଇ କାମ କରି କଣ ଆମର ଯେକୌଣସି ଧର ଚୁଲିରେ ରୋଷେଇ କରିିକି। ଆମର ମାନେ କରି କରୁଥିଲେ ଏବେ କଣ ହଉଛି ଟେକ୍ନୋଲୋଜି ବ୍ୟବହାର ହେଲେ ସେସ୍ ମାନେ ଆମର ଶାରୀରିକତା ଆଉ ସେଠି ନିୟୋଜିତ ହେଇପାରିଲାନି। ସେଠି କମିଲା ସେଥିପାଇଁ ଘରେ ରହୁଥିବା ସ୍ତ୍ରୀ ଲୋକମାନେ ସେମାନଙ୍କୁ ରୋଗକ୍ରାନ୍ତ ହେଲେ। ବୁଝିପାରିଲନି, କିନ୍ତୁ ଏବେ ସମସ୍ୟା ସେଇଟା ଚାଲିଛି ନହେଲେ ଆମେ ଚଳିପାରିବାନି କାହିଁକି ନା ଆମ ମା ବାପା ବୋଉ ମାନ ବୁଝିପାରିବେ କି ଏବେ ଗୋଟେ କଣ ବିବାହିତ ହେଲେ ପର ଝିଅ କି ଆସିଥି ଥିବ‌ ସିଏ ହଁ, ସେଇଟାକୁ ଅ ମାନେ ସପକ୍ଷରେ ଯିବ କି? ଯିବନାହିଁ।
ଆଜ୍ଞା, ଆଜ୍ଞା, ହଁ, ହଁ, ସେଟା ବି ଠିକ୍।